ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ ହ୍ୟାଲୋ।
କଣ କରୁଛ। ହଁ ଭାଇ କଣ କରୁଛ।
ଭାଇ ଅଛି ଘରେ ଏବେ ଆଉ, ହ୍ୟାଲୋ।
ଆ ଲାଇନ୍ ଉପରେ ଡ୍ୟୁଟି ରେ।
ହଁ।
ଡିଉଟି ଡିଉଟି।
ଡିଉଟି ଅଛି ଯାଇ ଯିବୁ ଆଉ। ଆଉ କଣ କରୁଛ ତମେ।
ତମର ତ ଲାଇନ ଡ୍ୟୁଟି ଅ ଅଛି ନା କଣ? ଯାଇନ ମାନେ? ହ୍ୟାଲୋ, ଆଜିିବା ସେନାପତି ଭାଇଙ୍କର କରିବ। ମୁଁ ଏଇ ପୁଅକୁ ଧରିକି ବୁଲୁଛି ଆଉ। ଖାଇଲଣି ନା ନାଇଁ? ହଁ। ପୁଅ କୁ ଧର। ହଉ ହଉ କଣ ଖାଇଲୁଣି।
ନାଇଁ ଏ ସକାଳୁ ଚାହା ଫାହା ସକାଳୁ ଖାଇନୁ ଚାହା ଫାହା ଖାଇଚୁ ଆଉ କଣ ଖାଇବୁ।
ହଁହୋ ଆଉ କାଲି କାଲି ବର୍ଷା ଫର୍ଷା କଣ କେମିତି?
କାଲି ତ ବର୍ଷା ହେଲା କସିକି ଜୋରରେ ଆଉ ବର୍ଷା ପ୍ରବଳ ହେଲା ଚଡ଼ ଚଡି ବିି ମାର ଚି କାଲିି ପ୍ରବ ବର୍ଷା ତମ ମ ଆଡେ?
ହଁ ଆମ ଆଡେ ବି ହେଇଛି ଜୋରରେ ବର୍ଷା ପବନ ଘଡ ଘଡି ଚଡ଼ ଚଡି। ସବୁ ମାରିଛି କି।
ହଁ ବର୍ଷା ହେଇଚି ଆଉ।
ଆଉ କଣ ଖବର କୁହ।
ଆଉ କଣ ଆଉ ତମ ପୁଅ କେତେ ହେଲାଣି?
ପୁଅ ବର୍ଷେ ହେଇଗଲାଣି। ପୁଅ କୁ ବର୍ଷେ ହେଇଗଲାଣି।
ହୁଁ ହୁଁ ଓ ହଉ ଆଉ। ଆମ ପୁଅକୁ ତ ତିନି ମାସ ହବ ଆଉ ନଅ ତାରିଖରେ ଆଉ।
ହଁ ହ ଆଉ ତା ଦେହପା ଭଲ ଅଛି ସବୁ।
ହଁ ଦିହପା ଅଛି ଭଲ ଥଣ୍ଡା ଟିକେ ହେଇଯାଇଥିଲା କମିଗଲାଣି ଆଉ।
ହଉ ହଉ ଡକ୍ଟର ଦେଖଉଛ?
ହଁ ଡକ୍ଟର ଦେଖଉଛି ନା।
ହଉ କୋଉଠି କୋଉ ଡକ୍ଟର ଦେଖଉଛ?
ଏ ତାଙ୍କ ନାଁ କଣ ସମିତି ମିଶ୍ର କଣ ଏମତି କଣ ଗୋଟେ ସମିତ ମି
କୋଉଠି ଭୁବନ? ଶି ଶିଶୁ ଡକ୍ଟର ଯିଏ ଆସୁଛନ୍ତି ନୂଆ।
ହଁ ହଁ। ସମ୍ ସମବିିତ ଦାସ ନା କଣ ଏମିତି କୁଟା ଆଉ। ହଉ ଆଉ କଣ କୁଆଡେ ବୁଲାବୁଲି କରିଛ ଭାଇ। ଠାକୁରଙ୍କ ଜାଗା କୁଆଡେ ଯାଇଛ।
କୁଆଡେ ଆଉ ଯିବା ଆଉ ଏମିତି ଆଉ। ଏଇ କପିଳାସ ଯାଇଛି ଯାଇ ଛି ଆଉ ଗୁଡାଏ ଜାଗା ଯାଇଛି କୋଉ ଜାଗା ନା କହିବି କୁହ?
ଓହୋ ଆଉ ତମ ବାଇରେ କଣ ପରିବା ଲଗେଇଛ?
ପରିବା ପତ୍ର କିଛି ଲାଗିନି ଖାଲି ଏଇ ଭେଣ୍ଡି ଅ ଦଶ ପନ୍ଦରଟା ଖଣ୍ଡେ ଗଛ ଲାଗିଛି ଆଉ କଞ୍ଚା ଲଙ୍କା ଲାଗିଛି। ଆଉ ଦେଖିବା ବାଇଗଣ ଫାଇଗଣ ଆଣିକି କୋଉଠୁ ଲଗେଇବା ଆଉ?
ଲଙ୍କା ଲଙ୍କା ଲଗେଇ ନା?
ହଁ ଲଙ୍କା ଲାଗିଛି ବାଇଗଣ ଆଣିକି ଲଗେଇବା। ଏଇା ଆଉ ଏମିତି ଆଉ।
ଦଉଛି ଖତ ପକେଇ କଣ
ବୋଲେ ହାଟ ରେ ଭଲ ଚାରା ମିଳୁଛି କି ତମ ସେପଟେ? ମୁଁ କହିଲି ତମ ସେପଟେ ହାଟ ରେ ଭଲ ଚାରା ମିଳୁଛି କି? ହଉ ହଉ ଦେଖିବା ଆଉ ଯିବା ଆଉ ହଉ ଦେଖିବା ଯିବା। ଗେଟା ବାଇଗଣ ନା ହଉ ଦେଖିବା ଯି-
କାଳେ ଯାଇ ସିଏ ହାଟରୁ ଆଣିବା ମଙ୍ଗଳବାରେ ଆଉ।
ହଁ ଦେଖିବା ଆଉ ସେଇୟା କରିବା ଆଉ ଆଉ କଣ ଖବର କୁହ?
ଆଉ କଣ ଏମିତି ଚାଲିଛି ଆଉ ହୁଁ।
ହଉ ହଉ କେମତି ଚାଲିଛି ନାଇ କି ଆଉ ଘର ସମସ୍ତେ ଭଲ ଅଛନ୍ତି?
ହଁ ଘରେ ଅଛନ୍ତି ଭଲ ଆଉ ସମସ୍ତେ ଆଉ
ହଉ ହଉ ଆଉ ଆଉ କଣ କହିବା ଏମିତି ତ ଚାଲିଛି ସଂସାର। ନାଇଁ ତଳି ପଡିଛି କାଲି ବି ଗୁଡାଏ ଧାନ ଭେଦା ହେଇଛି ପର ଦିନ। ଆଜି ଯଦି ହବ ପଡିିପାରେ ନହେଲେ କାଲି ପଡିପାରେ ଆଉ ଗଜା ହେଲେ ଆଉ।
ଏ ବର୍ଷାକୁ ଆଉ ନା ଲଗା ହେଇଛି ଆଉ।
ହୁଁ କାଲି ଧାନ ପଡିଛି ପାଣି ରେ।
ହଁ ଏଇ ବର୍ଷା ଟା ହେଲା ନା କାଲି ବର୍ଷାଟା ହେଇଛି ପାଣି ରହିବ କି ନା ବିଲ ସେଇ ଯୁ ଗଜା ହେଇଛି ଆଉ।
ହୁଁ ହୁଁ ଏ ବର୍ଷ ତ ବର୍ଷା ନାହିଁ ଆଉ ଏ ବର୍ଷ ସବୁ ଲୋକ କ ହଇରାଣ ହେବେ।
ହଁ ବର୍ଷା ନାହିଁ ପରା ଏଇ କହୁଛନ୍ତି ଏଇ ଏଇ ଲଘୁଚାପ ଟା ସରିଗଲା ପରେ ହବନି। ଅଗଷ୍ଟ ମାସରେ ଯାଇକି ହବ। ସେତେବେଳକୁ ଆଉ କଣ ଥବ ତଳି ତ ବୁଢା ହେଇଯାଇଥିବ ଲୋକ କଣ କରିବେ?
ତଳି ବୁଢା ହେଇ ଯାଇଥିବ ଲୋକ ହଇରାଣ ହେବେ ସବୁ ହବ।
ଯୁଗ ଯୁଗ ତ ଅଛି ଆଉ ତାସ ଯୁଗ ଯୁଗରେ ଭାଇ ଅଛି ଚାଷୀ ଜୀବନ ଯିବ ଶୁଖିଲା ଟାରେ ଯେମିତି କୁହନ୍ତିନି ସେଇ ଭଳିିକା।
ଅହ ହଁ ସେଇଆ ଆଉ ନୁହେଁ ଆଉ କଣ? ଚାଷୀ ମାନେ ତ ହଇରାଣ ହେବେ ଆଉ।
ଆଉ ଭୁବନ ବୁଧେଶ୍ଵର ଆଡେ ଯାଇଛ ନା ନାଇଁ ଏବେ?
ହଁ ଯାଇଥିଲି। ଯାଇଥିଲି ଯାଇଥିଲି ହଁ ଯାଇଥିଲି ଯାଇଥିଲି ଯାଇଥିଲି ହଁ। ଯାଇଥିଲି।
ଓହୋ ଭଲ ହେଇଥିଲା?
ହଁ ସେମତି ଦୁଃଖେ ଶୁଖେ ଭଲ।
ହୁ ହୁ। ଲେଖୁଛୁ ଆଁ।
ହଁ ଯାଇଥିଲି ନା।
ଓହୋ ଏକୁଟିଆ ନା ଭାଉଜ ଯାଇଥିଲେ?
ହ ନାଇଁ ନାଇଁ ଏକୁଟିଆ ନୁହେଁ, ଯାଇଥିଲି ଆଉ ଭାଉଜ ବି ଯାଇଥିଲେ। ମୁଁ ବି ଯାଇଥିଲି।
ହ ଓ ହଉ।
ଆଉ କଣ କୁହ?
କିଏ ଭଲ ସବୁ ଅଛନ୍ତି ବାପା ବୋଉ?
ହଁ ଘରେ ବାପା ବୋଉ ସମସ୍ତେ ଭଲ।
ଆଉ କଣ କହିବା କହୁନା କଣ କହୁଚ?
ଆଉ
ଆଉ କଣ କୋହୁଚ ଭାଇ?
ଆ ଏମିତି ଆଉ ଦୁଖ ସୁଖ ଭଲ, ଆଉ ଆରେ ଲାଇ କଟା ହେଇଚି ନା କଣ? ଆଉ କଣ ଖବର କୁହ?
ଚାଲିଚ ତ ଏମିତି ସଂସାର ଦୁଃଖ ସୁୁଖ ଆଉ।
ହୁଁ।
ଆଉ କଣ?
ହ ହଉ ହଉ।
ଯେତେବେଳେ ଯୋଉଟା ଥବ ହେବା ବେଳେ ହବ, ଯେ କେତେବେଳେ ଯାହା ହେବା କଥା ହବ, ବୁଝି ଆଉ
ଓ ହୋ।
ଆଉ ତମର ଆଜି ଡିଉଟି ଯାଇନା କି?
ନାଇଁ ଭାଇ ଆମର ଆଜି ଡୁଟି ନାହିଁ।
ଆଉ।
ନା।
ତାହଲେ ପ୍ରୋଗ୍ରାମ କଣ ଅଛି? ଡିଉଟି ତ ନାହିଁ।
ପ୍ରୋଗ୍ରାମ କଣ ଆଉ ଦେଖିବା କଣ ପ୍ରୋଗ୍ରାମ ହଉଚି ଆଉ। କିଛି ଜଣା ପଡନି ଏପର୍ଯ୍ୟନ୍ତ, ଏପର୍ଯ୍ୟନ୍ତ କିଛି ଜଣା ପଡନି ପ୍ରୋଗ୍ରାମ ର। ଆଜି ସ୍ନାନ ପୂର୍ଣ୍ଣିମା ଅଛି ଜଗନ୍ନାଥଙ୍କର। ଆମ ହଁ ଗାଁ ମନ୍ଦିରରେ ଆମର ଙ୍କର ଅଛି ଦେଖିବା କଣ ହୋଉଚି ଆଉ।
ହବ କଣ ଯିବ ବୁଲି ବୁଲା ପଳା ଭ ବୁଲିକି ଆସିବା ସକାଳୁ ହେଲେ ବୁଲି ବୁଲାକି
ହଁ ଆଉ ଯିବା ତ ଆଉ ବୁଲିବା ପାଇଁ ତ ଯିବା।
ହଁ ସେ ବାଇଥିଲେ ତମ ସାଙ୍ଗେ ତାଙ୍କୁ ବି ବାହାରିବଁ
କଣ କହିଲ?
ମୁଁ ସେ ଭାଇକି ନେଇକି ପଳେଇବ ତମ ସାଙ୍ଗରେ ଯାଉଛନ୍ତି, ହ୍ୟାଲୋ।
ହଁ ତାଙ୍କୁ ଦେଖିବା କହିବା ଯିବା ପାଇଁ। ହଁ ଭାଇ କୁହ ମୁ କହିଲି ଦେଖିବା ତାଙ୍କୁ କହିବା ଯିବା ପାଇଁ।
ହଁ ହଁ। ଆ ନେଇକି ଯିବି କଣ ଯିବ ଜ ଲାଗି ଆସିବ ଆଉ।
ହଁ ତାୁ କହିବା ଯିବା ପାଇଁ ଯଦି ଯିବେ ଯିବେ ନ ହେଲେ ନାହିଁ। ସକାଳୁ କିଛି ଖାଇନି ଦେଖିବା କଣ କରିବା ଆଉ।
ଓଁ ଆଉ ଚାହା ଫା ପିଇ ତ ନାଇଁ ନା ନାଇଁ ଚାହା ପିଇ ଏବେ ନା
ନାଇଁ ଚାହା ପିଏ ସକାଳୁ ଚାହା ପିଇ ସାରିଲେଣି। ଆଉ ଆଉ ଟିକେ ଦେଖିବା ପିଇବା ଆଉ।
ଓହୋ ଆବେତେ ବିଲା ଆଡେ ଯିବା ଆସିବା କରନି ନାଇଁ ନାଇଁ ଯାଆନି।
ହଁ ବିଲାଆଡେ ଯାଏ ନା ବିଲାଡେ ଯାଏ ଯେ ଏଇ ବର୍ଷ କାଦିବ ଏଇନା ହେଇଥିବ ଏଇନା ଯିବିନି ଆଉ ଟିକେ ଖରାପ ପଡୁ ପାଗ ଟିକେ ଦେଲେ ଯିବା ବୁଲିିବାଲିକି ଆସିବା ଆଜି। ଫ୍ରିଅଛି।
ଓହୋ ହଁ ଖରାପ ପଡୁ ଆଉ ଯିବ ଆଉ।
ପାଣି ହଁ ପାଣି କଣ କେମିତି ଲାଗିଛି ବିଲର ଦେଖିକି ଆସିବା। ପାଣି ବନ୍ଧା କଣ ପାଣି ତ ଏବେ ତ ପାଣି କେହି ରଖୁନାହାନ୍ତି ବିଲରେ।
ହଁରେ ନାଇଁ ତଲି। ଏ ରଖୁନାହାନ୍ତି ଆଉ ଯିଏ ପକେ ହିନାହାନ୍ତି ସିଏ ରଖିବେ ନା ଚାଷ କରିବେ ନା।
ହୁଁ। ଏୟା ଅଉ ହିଁ।
ଆଉ କଣ କହୁଛ କହୁନୁନା?
ଆଉ କଣ କହିବା ଏମିତି ଦୁଃଖେ ସୁଖେ ଭଲ ଚାଲିଛି ସଂସାର ପ୍ରଭୂଙ୍କକୃପାରୁ ହଁ। ଆ ଚାଷ ବାସ ଏଇଆଡେ ସବୁଆଡୁ ଦେଖିବା ପାଇଁ ପଡିବ ଘର ଦ୍ୱାର ଫାମିଲି।
ଭାଇ ଏକରେ ଟ୍ରେନ ଟା ଯିବନ୍ଧ୍ୟା ଟ୍ରେନ ଟା ତାରିଖଫିକକ୍ସ ହେଲା କି?
ଏ ନାଇଁ ହେଟା ଫେକ୍ ନିୁଜ କଳେ?
ଆଁ।
ସେଟା ଫେକଟା ଫେକତା ସେଟା ଫେକ ନିଉଜ ଟା। ହଁ ହଁ। ଫେକେ ଫେକ୍ ନିୁଜ ଟା।
! ତାହେଲେ ଫେକେ ନେଇକି ଦେଇ ଦେଇେଇଚନ୍ତି ଆଉ।
ହଁ ଫେକ୍ ନିୁଜ ଦେଇ ଦେଇଛନ୍ତି।
ଆଉ ତମ ସାଙ୍ଗରେ ଆର ଯୋଉ ଭାଇ ଯାଆନ୍ତି କାଇହିଁ ଫୋନ ଫାନ ଉଠ ଉଠୋଉ ନାହାନ୍ତି।
କୋଉ ଭାଇ?
ସେ ଭାଇ ଆଉ
ମୁଁ କହିପାରିବିନି। ତାଙ୍କର ଲାଗୁନଥିବ? ନେଟୱାର୍କ ନାହିଁ ନା ଜିଓ ନେଟୱାର୍କ ନଥିବ ଲାଇନ ନାହିଁ ଆମ ପଟେ।
ତମ ଲାଇନ ଆସିନି କାଲି ବର୍ଷାରେ।
ନାଇଁ ନାଇଁ ଆମ ପଟେ ଆସିନି ଆମର ଯୋଉ ବର୍ଷା ଇଏ ଯୋଗୁ ଚଡଚଡି ଫଟଚଡି ଯୋଗୁ କୋଉଠି ଗଛ ଫଛ ଲାଗି ଯାଇଛି ସେଇଥିପାଇଁ କାଟିି ଦେଇେଇଛନ୍ତି ଆଉ।
ଉୁଁ ହୁଁ ନାଇ କାଲି ଆମର ଆସିଲା ଳାଇନି ମୁଁ ଘରେ ପହଞ୍ଚିଲି ଦଶ ମିନିଟ ଖଣ୍ଡେ ଠିଆ ହେଇଛି।
ରେ ଆମ ଗାଁ ଭିତରେ ଲାଇନ ଆସିଛି ଆମ ସାଇ ଟା କୁ ଲାଇନ୍ ଆସିନି। ସେ ଆମର ଆଗରେ ଟିକେ ସେ ବାଉଁଶ ଫାଉଁଶ ଗଛ ଅଛି ତ ସେ ଲାଗି ଯାଉଛି। ସେ ଆସିବେ ନଅଟା ଦଶଟା ବେଳ ଆସିବେ ହାଣିକି ତାକୁ କ୍ଲିୟର କରିକି ଦେବେ ଆଉ।
ହୁଁ ଆ ସବୁ ହାଣି ଦିଅନ୍ତା ଏକାଥରେ ମୂଳରୁ ଯାଆନ୍ତା।
ଆ ସବୁ ଜଣଙ୍କର ଜଣଙ୍କର ପର୍ସନାଲି ଉ କେମିତି କଣ କରିବେ?
ଆଉ ଚତୁର୍ମାସ ଅଧିକା ହେଇଯିବ ନା ଆଉ ସେ ଲୋକ ବି ହଇରାଣ।
ଆଉ ଦେଖିବା ଆଉ ଯାହା କରିବେ କରିବେ ଆଉ କଣ କରିବା ଆଉ।
ଓ ହୋ।
ଆଉ ଭାଇ କଣ କୁହ?
ଆଉ କଣ କହିବି?
ହଉ ଭାଇ।
ହଉ।
କଣ ଆଉ କଣ ଖବର କୁହ?
ଆଉ ଭଲ ସେମିତି ଆଉ-ଆଉ କଣ?
ହଉ-ହଉ। ହଉ ଭାଇ। ହଉ ହଁ ରଖ। ହୁଁ-ହୁଁ-ହୁଁ-ହୁଁ। ହ୍ୟାଲୋ। ହ୍ୟାଲୋ। ହୁଁ। ଏ ନେଟୱାର୍କ ରହୁନି କି ମୁଁ କହିଲି ନେଟୱାର୍କ ଠିକ୍ ସେ ରହୁନି କି?